ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି ଆପଣ?
ବୋହୁତୁ ବଢ଼ିଆ ଆଉ ତମ ଖବର କୁହ।
ହୁଁ। ମୁଁ ମଧ୍ୟ ଭଲ ସେଇ ସବୁ ଜଗନ୍ନାଥଙ୍କ କୃପା ପ୍ରଭୁଙ୍କ ଆଶୀର୍ବାଦ ଆପଣ ସବୁ ଭଲ ପାଇବା।
ଯାହା ହଉ ଆଉ ଘର ଫ୍ୟାମିଲି ସବୁ ପରିବାର?
ପରିବାର ସବୁ କୁଶଳ ମଙ୍ଗଳ ରହିଛି। ଆପଣ ଆପଣ କୁହନ୍ତୁ ଆଜି ଦିନ ଆପଣଙ୍କ ପାଇଁ କେମିତି ଗଲା?
ହଁ ସେମିତି କିଛି ଖାସ୍ ନାହିଁ ଦିନ ସାରା କଣ ଆଁ କାମ କରି କରି ଏପଟ ସେପଟ ହେଇକି ଯାଇଥିଲା ଆଜି ଗୋଟେ ଆଡେ ଉଁ ଇଏରେ ଏଇଠୁ ପଚାଶ କିଲୋମିଟର ଦୂର ଗୋଟେ ଜାଗାକୁ ଯାଇଥିଲି। ଉଁ। ଦୁଇ ଚକିଆ ଜାନରେ ଆଉ ଯାଇ ଖରା ଗରମ ସନ୍ଧ୍ୟା ଏଳୁ କ କାମ ଟିକିଏ ହେଇଗଲା। ହଁ ଏ ଗାଡି ଚଲେଇ ତ ଖର୍ଚ୍ଚ ହବ ଆଉ। ଟିକେ ଖର୍ଚ୍ଚ ହେଲା। ବାଇକର ହେଲା। ଖର୍ଚ୍ଚ ଟିକେ ଅଧିକ ପଳେଇଲା। ଯେ ଆଉ ଆଉ ତମର ଖବର କଣ କୁହ?
ହୁଁ ଖବର କହିବାକୁ ଗଲେ ପ୍ରକୃତରେ ବ୍ୟସ୍ତବହୁଳ ଦିନ ମଧ୍ୟରେ ପ୍ରଚଣ୍ଡ ସେଇ ଗ୍ରୀଷ୍ମର ପ୍ରଭାବ ସମ୍ପୂର୍ଣ୍ଣ ରୂପ ରେ ମାନେ ମନ ପ୍ରାଣ ସମ୍ପୂର୍ଣ୍ଣ ରୂପରେ ଯେମିତି ଲାଗୁଛି କି ଜଣେ ଅତ୍ୟଧିକ ଭାବରେ କୁ ପ୍ରଭାବ ପକେଇଲା ଭଳି। ଆଉ ଯେତେବେଳେ ଖରା ବେଳେ ବୁଲି ବୁଲି ଆସି କାମ କରି ଘରେ ବସିଲୁ ଅ ଖାଇବା ପାଇଁ ବସିଥିଲି ହଠାତ୍ ଟିଭି ଟେ ଅନ୍ ହେଲା ଆଉ ଟିଭିରେ ଯେତେବେଳେ ମୁଁ ଦେଖୁଥିଲି ଗୋଟେ ଚଳଚିତ୍ର ହଠତ୍ ଆସିଲା ଆଖି ସାମ୍ନାକୁ କଣ୍ଢେଇ ଆଖିରେ ଲୁହ ଯେମିତି ଲାଗିଲା ସମ୍ପୂର୍ଣ୍ଣ ରୂପେ ମନ ଭିତରେ ଯେତିକି ସବୁ କୋହ ଥିଲା। ସବୁ କାଢିଦେଲା ଆଉ ଟାଣି ନେଇଗଲା ସେଇ ପିଲା ବଳର ସେଇ ସ୍ମୃତିକୁ ଅଭୁଲା ସ୍ମୃତି। ଯେତେବେଳେ ଘରେ ରହି ଡରୀ ଦେଖୁଥିଲୁ କଣ୍ଢେଇ ଆଖିରେ ଲୁହ ଆଉ ବହୁତ ଜୋରରେ ଡରି ଯାଉଥିଲୁ ଆପଣ ମଧ୍ୟ ଦେଖିଥିବେ ମାନେ ଏଇ ଚଳଚ୍ଚିତ୍ର ହ୍ୟାଲୋ।
ପ୍ରକୃତରେ ଏଇ ଚଳଚିତ୍ର ଏକ ନିଆରା ସ୍ମୃତିକୁ ପୁଣି ଥରେ ମନ ଭିତରେ ଆଣିଦିଏ। ଦେଖିବାକୁ ଗଲେ ଏହି ଚଳଚ୍ଚିତ୍ର ମୁଁ ଯଦି ଭାବିଚି। ଅଁ କଥାବାର୍ତ୍ତା କରିବାରୁ ଜଣା ପଡୁଚି- କି ସେହି ସମୟରେ ଏହି ଚଳଚ୍ଚିତ୍ର ବହୁତ୍ ବହୁତ୍ ନାମ କରିଥିଲା। ସୁନାମ ଅର୍ଜନ କରିବାରେ ବହୁତ୍ ଅଗ୍ରଣୀ ଥିଲା।
ନିଶ୍ଚିତ।
ଏବେ ମଧ୍ୟ ମୁଁ ଭାବେ- ଏହିପରି ଚଳଚ୍ଚିତ୍ର ଯେତେବେଳେ ଗୋଟିଏ ବରିଷ୍ଠ କଳାକାର ରୁହନ୍ତି। ରାଇମୋହନ ଭଳି କଳାକାର ତଥା ମାମିନା ଯିଏ- ଶାଶୁର ଅଭିନୟ କରିଥିଲେ ଉତ୍ତମ ଆମର ସିଦ୍ଧାନ୍ତ ମହାପାତ୍ର, ରଚନା ବାନର୍ଜୀ। ଯେଉଁ ପ୍ରକାର ମାନେ କଳାକୁ ସମ୍ପୂର୍ଣ୍ଣ ରୂପରେ ନିଗୁଡ ଭାବରେ ପ୍ରଦର୍ଶନ କରିଥିଲେ ପରଦା ଆଘରେ ତାହା ସମ୍ପୂର୍ଣ୍ଣ ରୂପରେ ଯେତିକି ଲୋକ ଥିଲେ ଦର୍ଶକ ଥିଲେ। ଅତ୍ୟଧିକ ମାତ୍ରାରେ ଖୁସି ହୋଇ ଯାଇଥିଲେ ତାହା ପ୍ରକୃତରେ ଥିଲା କଳାର ଏକ ଅଦ୍ଭୁତ ରୂପରେ ପ୍ରତିଷ୍ଠା ପ୍ରକୃତିରେ କଳା ପ୍ରେମୀମାନେ ସେଇ ଜିନିଷକୁ ବୁଝିପାରୁଥିବେ। କି ପ୍ରକୃତ ସିନେମା କଣ ଆଉ ତାହା ଦେଖି ଯେତିକି ଜଣ ଲୋକ ଥିଲେ ଜିଅ ଯୋଉମାନେ କେବେ ମଧ୍ୟ ଡରକୁ ଅନୁଭୁତି କରିନଥିଲେ ସେମାନେ ପ୍ରକୃତରେ ଭୟ କଣ ଜାଣିପାରିଥିଲେ ଏହି ସିନେମା ଦେଖି।
ନିହାତି ନିହାତି ଭାବରେ।
ନିଶ୍ଚୟ କିନ୍ତୁ ଆଜି ଆଜିକା ସମୟରେ ମୁଁ ଦେଖିବାକୁ ପାଉନି ଏହି ପ୍ରକାର ସିନେମା। ଏମିତି ଲାଗୁଚି ଲୁପ୍ତ ପ୍ରାୟ ହୋଇଗଲା। ସେହି ଅଦ୍ଭୁତ କଳା ତଥା ଅଭିନୟର ପ୍ରକୃତ ରସ ଆଜିକା ସମୟରେ କେବଳ ଅଶ୍ଳୀଳତା ଚତୁଃପାର୍ଶ୍ଵ ଦେଖିବାକୁ ମିଳୁଚି। ଜାଣିପାରୁନି ନା ସେ କଳା ଅଛି ନା ସେ ଅଭିନୟ ଅଛି ନା ସେ କଳାକାର ଅଛନ୍ତି। ଆପଣ କହିବାକୁ ଚାହିଁବେ କିଛି ଏଇ ବିଷୟରେ।
ନିହାତି ଭାବରେ ଆପଣ ଯୋଉ ସବୁ କଥା କହିଲେ ଚଳଚିତ୍ର ନିହାତି ଭାବରେ ମନୋରଞ୍ଜନ ଲୋକଙ୍କର ମନୋରଞ୍ଜନ ପାଇଁ ତିଆରି ହେଇଚି ଆଉ ଆଜି କାଲି ର ଚଳଚିତ୍ର ଆଉ ପୂର୍ବ ବିଗତ ବର୍ଷ ଗୁଡାକର ମଧ୍ୟରେ ଚଳଚିତ୍ର ଯୋଉ ପ୍ରଦର୍ଶିତ ହଉଥିଲା ତା ଭିତରେ ବହୁତ ଆକାଶ ପାତାଳ ଫରକ ହେଇଯାଇଚି ହୁଁ।
ପ୍ରକୃତରେ ଦେଖିବାକୁ ଗଲେ ଅଭିନୟ ତଥା ସଙ୍ଗୀତର ମଧ୍ୟ ଏକ ବୋହୁତ ବଡ଼- ରୋଲ୍ ରହିଥିଲା। ପ୍ରକୃତରେ ସଙ୍ଗୀତ ଯେଉଁ ଥିଲା ତ- ପ୍ରତିଟି ସ୍ଥିତି ଉପରେ ଲେଖାଯାଇଥିଲା ସଙ୍ଗୀତ। ସିନେମା ମଧ୍ୟରେ ଚଳଚିତ୍ର ମଧ୍ୟରେ ଯେତେବେଳେ ଅଭିନୟ ଅଭିନେତା ଆଉ ଅଭିନେତ୍ରୀ ମଧ୍ୟରେ- ଯୋଉ ପ୍ରେମ ପ୍ରସଙ୍ଗ ରହୁଥିଲା ଭାବର ଆଦାନ- ପ୍ରଦାନ ହୋଉଥିଲା ସେହି ଭାବକୁ ବ୍ୟକ୍ତ କରି ସଙ୍ଗୀତର ପ୍ର ପ୍ରତିଟି ବୋଲକୁ ଲେଖାଯାଉଥିଲା ଯାହା ପ୍ରତି ପ୍ରକୃତରେ ମନ ଭିତରେ ଘର କରିଦୋଉଥିଲା ତାହା ପ୍ରକୃତରେ ଥିଲା ସଙ୍ଗୀତ। ସଙ୍ଗୀତର ମାତ୍ରା ତଥା ସଙ୍ଗୀତର ବୋଲ୍ ଯୋଉ- ଧୁନ୍ ମନ ଭିତରେ ଏକ ଅଭୁଲା ସ୍ମୃତିକୁ ବନେଇ ରଖିଥିଲା। କଣ କହିବି ସେଇ ସଙ୍ଗୀତ- ବର୍ତ୍ତମାନ ମଧ୍ୟ ଆଜିକାଲି ଯୁଗରେ ଯୋଉମାନେ ମଧ୍ୟ ଗାଇ ଦିଅନ୍ତି- ଏମିତି ଲାଗେ କି ପ୍ରକୃତରେ ସେହି ଯୁଗ କି- କିଛି ଅଲଗା ହିଁ ଥିଲା। ପ୍ରକୃତରେ ଜାଣିବାକୁ ପାଉଥିଲେ କି- ସେଇ ଯୁଗର ଯୋଉ ସଙ୍ଗୀତ ଥିଲା ଯୋଉ ଗୀତିକାରମାନେ ଥିଲେ ସେମାନେ କେତେ ଭାବ ବିହୁଳ ହୋଇ ସଙ୍ଗୀତକୁ ପ୍ରକୃତରେ ପ୍ରଦର୍ଶନ କରୁଥିଲେ ପରଦାରେ।
ନିହାତି ଭାବରେ ସଙ୍ଗ ଚଳଚିତ୍ର ର ମୁଖ୍ୟ ଅ ଯୋଉ ଚଳଚିତ୍ରକୁ ଆଉ ଟିକେ ଆକୃଷ୍ଟ କରିବା ନିମନ୍ତେ ଆଉ ଟିକେ ତାର ଭାବକୁ ଆଉ ଟିକେ ଲୋକଙ୍କ ପାଖେରେ ନିଗୁଡ ଭାବରେ ପହଞ୍ଚେଇବା ନି ସଙ୍ଗୀତ ଗୁଡା ମୁଖ୍ୟ ଭୂମିକା ସବୁ ଅବଲମ୍ବନ କରିଥାନ୍ତି। ଆଉ ଯେତେବେଳେ ଓଡିଆ ଚଳଚିତ୍ର ର ସଙ୍ଗୀତ କଥା ଆପଣ କୋହୁଥିଲେ ଆଜି ବି ମଧ୍ୟ ସେ ପୁରୁଣା ସଙ୍ଗୀତ ସବୁ ମୁଁ ଯେତେବେଳେ ଶୁଣୁଚି ମାନେ ଏତେ ହୃଦୟସ୍ପର୍ଶୀ ସେ ଗୀତ ଗୁଡା ମତେ ଲାଗେ। ଆଜି କାଲି ଆଉ ଚଳଚିତ୍ର ବି ସେମିତି ଦେଖିବାକୁ ମିଳୁନାଁହି କି? ସେ ଯୋଉ ସଙ୍ଗୀତ ମଧ୍ୟ ଆଉ ମିଳୁନି। ଆଗକାଳର ଯୋଉ ସଙ୍ଗୀତଜ୍ଞ ମାନେ ଥିଲେ ଅକ୍ଷୟ ମହାନ୍ତି କୁହନ୍ତୁ। ପ୍ରଫୁଲ କର କୁହନ୍ତୁ। ମୁଁ ଏଇ ଦି ଜଣଙ୍କ ନାଁ ଟିକେ ମୁଁ ବେଶୀ ଜାଣିଚି ଆହୁରି ତ ବୋହୁ ଥିବେ ନିହାତି ଭା ସେମାନଙ୍କର ଗୀତ ମୁଁ ବୋହୁତ ଶୁଣିଛି ଆଉ ଏତେ ମୋ ମନକୁ ଛୁଏଁ ଆଜି ବି ମଧ୍ୟ ସେମାନଙ୍କର ଗୀତ ଯିବ ଜୀବନ୍ତ ଅବସ୍ଥାରେ ଆମ ଓ ଜଗତରେ ଅଛି ଆମ ମାନଙ୍କ ମଧ୍ୟରେ। କିନ୍ତୁ ଆଜିକାଲି ର ମାନ କମିଗଲାଣି ଚଳଚିତ୍ର ହଉ ସଙ୍ଗୀତ ହଉ। ଅର୍ଥ ବିହୀନ ସଙ୍ଗୀତ ପୁଣି ଅଶ୍ଳୀଳ ସଙ୍ଗୀତ ସବୁ। ଆସିଗଲାଣି ଯୋଉ ଦ୍ଵାରା କି ଆଉ ସେ ସଙ୍ଗୀତର ଯୋଉ ନିଗୁଡ ବିଷୟ ସବୁ ଆଉ ପାଖରେ ପହଞ୍ଚି ପାରୁନି ଯୋଉ କଳା ସଙ୍ଗୀତର ଯୋଉ ଭାବ ସଙ୍ଗୀତର ଓ ଯୋ ଯୋଉ ସବୁ ଅଛି ତାର ସବୁ ଜାଗା ଆଉ ହାନି ହେଇଗଲାଣି। ଉଂ ହୁଁ ଦା ଆଜିିକାଲି ଏଇଟା ପସନ୍ଦ ଚାଲିଛି ଯଉ ଅଶୀଳତା ଏଇଁ ଅଂ କୁ ସେମାନେ ଟିକେ ପ୍ରଧାନ୍ୟ ଦୋଉଛନ୍ତି କିନ୍ତୁ ଅସିଳତା ତା ଆଉ କେତେ ଦିନ ଆଉ ଲୋକମାନଙ୍କ ମଧ୍ୟରେ ରହିବ? ସେ ଲୋକମାନେ ଧୀରେ ଧୀରେ ପୁରୁଣା ଗୀତ ସଙ୍ଗ ପୁରୁଣା ଚଳଚିତ୍ର ମଧ୍ୟ ଦେଖିବାକୁ ଏବେ ଇଚ୍ଛା କରୁଛନ୍ତି, କିନ୍ତୁ ଆଉ ସେଇ ସବୁ ଆଉ ନାହିଁ। ଏମିତି ଆଉ, ହୁଁ।
ନିଶ୍ଚୟ କ୍ଷଣସ୍ଥାୟୀ ସେଇ। ସୁଖକୁ ଖୋଜିବାକୁ ଯାଇ ପ୍ରକୃତରେ ଲୋକ ଭୁଲି ଯାଉଛନ୍ତି। ଓଡ଼ିଆ ଅସ୍ମିତା ଆଉ ଓଡ଼ିଆ ଗର୍ବ ଗୌରବରେ ନିର୍ମିତ ସେଥି ରହିଥିବା। ଚଳଚିତ୍ର କୁ ଯାହା ପ୍ରକୃତରେ। ଦର୍ଶାଏ କି ଅଭିନୟ କ'ଣ କଳାକାରର କଳା କ'ଣ। ପ୍ରକୃତରେ ଯୋଉ କଳାର ତୃଷ୍ଣାକୁ ମେଣ୍ଟେଇବା ପାଇଁ ଆମକୁ। କୁ ମିଳୁଥିବା କଳାକାର ସେ ଅଦ୍ଭୁତ ଅଭିନୟ କୁ ପ୍ର। କୋଉଥିରେ କ୍ଷଣସ୍ଥା ଅସ୍ଥାଇ ଅଶ୍ଳୀଳତାକୁ ପ୍ରାପ୍ତ କରିବାକୁ ଯାଇ ସେହି ସବୁକିଛିକୁ ଲୁପ୍ତ ପ୍ରାୟ କରିଦେଇଛି। ଆଜିକା ଯୁଗରେ ଉତ୍ତର ଭାରତୀୟ। ସିନେଜଗତ ତଥା ଦକ୍ଷିଣ ଭାରତୀୟ ସିନେଜଗତରୁ। ଉତ୍ପାପ୍ରାଣିତ ହୋଇ ଅନୁପ୍ରାଣିତ ହୋଇ। ସମସ୍ତ ପ୍ରକାର ସିନେମା ନିର୍ମାଣ ଚାଲିଛି କିନ୍ତୁ ପ୍ରକୃତରେ। ଆମ ଓଡ଼ିଶାର ଗର୍ବଗୌରବରେ ନିର୍ମିତ ହୋଉଥିବା ଚଳଚ୍ଚିତ୍ର। ଯାହା ପ୍ରକୃତରେ ଏହି ଓଡ଼ିଆ ମାଟିର। ନାମକୁ ଉଲ୍ଲେଖ କରୁଥିଲା ସେହି ପ୍ର। ପ୍ରକାର ଗଳ୍ପ ନାହିଁ ନା ସେହି ପ୍ରକାର ଆଉ ସୃଷ୍ଟି କରିବା ପାଇଁ ଇଚ୍ଛା ରହିଛି। ଆଜିକା ସମୟରେ ସିନେ ଜଗତ ସମ୍। ସମ୍ପୂର୍ଣ୍ଣ ରୂପରେ ଅନୁପ୍ରାଣିତ ହୋଇଉଠିଛି ପାର୍ଶ୍ଵ ଜଗତକୁ ନେଇକି। ଉତ୍ତର ଭାରତ, ଦକ୍ଷିଣ ଭାରତ। ତାହା ସିନେମାକୁ ନେଇ ବହୁତ ପ୍ରକାରର କଥାବାର୍ତ୍ତା। ତା ଚାଲୁଛି କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଆ ମାଟିରେ। ଗଳ୍ପର କୌଣସି ମଧ୍ୟ କମି ନାହିଁ। କାହାଣୀ ଖୋଜିବାକୁ ଗଲେ ମାଟି, ମାଟିରେ କାହାଣୀ ଏଠି ସ୍ତବ। ମୁକ୍ତ ହୋଇ ରହିଛି ଯଦି ଜଣେ ଯଦି ସମ୍ପୂର୍ଣ୍ଣ ରୂପରେ ନିଜକୁ ସମର୍ପିତ କରି। ଏହି କାହାଣୀକୁ ଉଠାଏ ତେବେ ସେ ଦେଖିପାରିବ। ପ୍ରକୃତରେ ଓଡ଼ିଆ ମାଟିର କାହାଣୀ କ'ଣ ଓଡ଼ିଆ ଅଭିନେତା ମାନ। ତା କୁ ଯଦି ଗୋଟେ ପ୍ରକାରର ଦେଖାଯାଏ। ତେବେ ବରିଷ୍ଠ କଳାକାର ଭରପୁର ମାତ୍ରାରେ ରହିଛନ୍ତି। ଯୋଉଁମାନେ କି ନିଜର ବରିଷ୍ଠ କଳାକାରର ସମ୍ପୂର୍ଣ୍ଣ ରୂପରେ ସଂଜ୍ଞାକୁ ବଦଳାଇ ଦେଇପାରିବେ। ନିଜର ଅଭିନୟ ମାଧ୍ୟମରେ ପ୍ର। ପ୍ରକୃତରେ ସେହି ଅଭିନେତାମାନଙ୍କୁ ଆଜିକା ବକ୍ତ ସମୟରେ। ଅ ରିକ୍ଯୁଆରମେଣ୍ଟ ରହିଛି ଓଡ଼ିଆ ସିନେ ଜଗତ। ତାର ଦେଖିବାକୁ ଗଲେ ସେହି ସିନେ ଜଗତ। ତ ସମ୍ପୂର୍ଣ୍ଣ ରୂପରେ ଓଡ଼ିଶାକୁ ରାଷ୍ଟ୍ରୀୟ ସ୍ତରରେ। ସମ୍ମାନିତ ମଧ୍ୟ କରିଛି।
ନା ଜା।
ପ୍ରଶାନ୍ତ ନନ୍ଦ ଭଳି ପ୍ରଯୋଜକ। ନିର୍ଦ୍ଦେଶକ ଯୋଉମାନେ କି ରାଷ୍ଟ୍ରୀୟ ସ୍ତରରେ। ଓଡ଼ିଆ ସିନେଜଗତକୁ ଏକ ଅଦ୍ଭୁତ ନାମ ପ୍ରତିଷ୍ଠା କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏ ସବୁ କିଛି ଲୁପ୍ତ ପ୍ରାୟ ହୋଇସାରିଛି। ଆଶା ଓ ଅଭିଳାଷା ମୋର ମଧ୍ୟ ଏହି ରହିବ। କି ଆସନ୍ତାକାଲି ଯେତେବେଳେ ଓଡିଆ ସିନେ ଜଗତରେ ନାଁ ଆସୁ। କିଛି ଭଲ ନାଁ ଆସୁ ନା କେବଳ। ପୂର୍ବର ରହୁଥିବା ଚଳଚିତ୍ର ନାହି ବର୍ତ୍ତମାନ ମଧ୍ୟ ଲୋକଙ୍କୁ। ଗହଣାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଘର କରିବାରେ ସକ୍ଷମ ରହୁ। ମୁଁ ନିଜେ ମଧ୍ୟ, ଚାହୁଁଛି, ଓଡ଼ିଆ ଅସ୍ମିତାକୁ ସମ୍ପୂର୍ଣ୍ଣ ରୂପରେ ପରଦାରେ ପ୍ରକାଶ କରିବା ପାଇଁ। ସେହି ନିର୍ଦ୍ଦେଶକ ପ୍ରଯୋଜକ ନିଜର ଅଗାଢ, ପରିଶ୍ରମକୁ ପୁଣିଥରେ ସମର୍ପଣ କରନ୍ତୁ। ଆଉ ଏ ଓଡ଼ିଆ ମାଟିର କାହାଣୀ, ସମ୍ପୂର୍ଣ୍ଣ ଭାରତ, ଭତ ତଥା ବିଶ୍ୱବାସୀଙ୍କ ଗହଣରେ ଆଣନ୍ତୁ। ମୁଁ ତ ଏହା ଚାହିଁବି,
ନିହାତିଭାବରେ ବହୁତ ଭଲ କଥାଟା କହିଲେ ଆପଣ। ଆଉ ସେ କଣ ଆଜି, ଆମେ ଯେମତି, ସମସ୍ତଙ୍କ ମନ ଜାଗୃତ ଆଗ କାଳରେ ଥିଲା। ସେଇଭଳିଆ ଭାବରେ, କୌଣସି କଳାକୁ ଲୋକ ଆଦର କରନ୍ତୁ। ସେଇ ପ୍ରକାର ମାନକୁ ଆହୁରି ଉନ୍ନତି, ମାନ ପରିଣତ କରନ୍ତୁ, ଏହା ଆମେ ସମସ୍ତେ ଚାହିଁବା। ଆଉ ଲୋକମାନେ ବି ଖୋଜୁଛନ୍ତି। ସେଇ ପ୍ରକାର ମାନପୁୁର ଆଗ ଯେମିତି ସବୁ ଥିଲା ସେମିତି ଆସୁ, ଆଉ ଅସୁବିଧା ବି ସବୁ ଦୂର ଯେମିତି ହବ ଏଟା ସମସ୍ତ ପ୍ରଚେଷ୍ଟା ରହିବା ନିହାତି ଦରକାର।
ନିଶ୍ଚୟ, ନିଶ୍ଚୟ ମୁଁ ମଧ୍ୟ ଦର୍ଶକ ଭାବରେ ମୁଁ ନିଜକୁ ମଧ୍ୟ ପ୍ରଣ କରୁଛି। ଯଦି ଏମିତି ଆଗକୁ, ଭବିଷ୍ୟତରେ ଆଗାମୀ ଭବିଷ୍ୟତରେ ଯଦି ଏହି ପ୍ରକାର ସିନେମା ଚଳଚ୍ଚିତ୍ର ଓଡ଼ିଆ ସିନେଜଗତ ସୃଷ୍ଟି କରେ, ତେବେ ନିଶ୍ଚୟ ଭାବରେ ଆମେ ସମସ୍ତେ ଆଗ୍ରଭର, ରହିସିମ୍ ସିନେମା ହଲ୍ ଆଡ଼କୁ ସୁଅ ଛୁଟିବ, ଲୋକଙ୍କୁ ପୁଣି ଥରେ ଆସିବେ, ଓଡ଼ିଆ ଚଳଚିତ୍ରକୁ ଆନନ୍ଦିତ ରୂପରେ ଦେଖିବା ପାଇଁ। ପ୍ରଶଂସା କରିବା ପାଇଁ। ପ୍ରଶଂସାର ପାତ୍ର ଭାବରେ ଆଗକୁ ଆସିବ। ଯେଉଁପରି ଭାବରେ, ଓଡ଼ିଆ ସିନେମା ବୋଉ ବୁଟୁଭୂତ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସ୍ତରରେ, ଏକ ଅଦ୍ଭୁତ ସମ୍ମାନ ଆଣି ଦେଇଥିଲା। ତାହା ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟ ଅଟେ। ତ ଏହିପରି ସିନେମା ଆଗ ସମୟରେ ଯଦି, ଆଗ ଆଗାମୀ ସମୟରେ ଯଦି ଅନେକ ଆସିଲା ତାହେଲେ ନିଶ୍ଚୟ ଓଡ଼ିଆ ସିନେ ଜଗତ। ଏକ ନୂ- ନୂତନ ନାଁକୁ ସମ୍ପୂର୍ଣ୍ଣ ରୂପରେ ସ୍ଥାପନା କରିବାରେ ସକ୍ଷମ ହବ।
ତିନି ଏପ୍ରେଲ ପରେ,
ଆପଣ ମଧ୍ୟ ଦେଖିଥିବେ ଏଇ ସିନେମା, ବୋଉ ବୁଟୁ ଭୁତ। ଯାହା ପ୍ରକୃତରେ ବହୁତ ଏକ ଯୁଗାନ୍ତକାରୀ ରଚନା ଆରମ୍ଭ କରିଦେଇଥିଲା। ଯେଉ ସମୟରେ ଓଡ଼ିଆ ସିନେମାକୁ ସେତେ ପ୍ରକାର ପରିମାଣରେ ଆଁ ପ୍ରଶଂସା ମିଳୁନଥିଲା। ତାର ସ୍ତର କିଛି ନଥିଲା, କିନ୍ତୁ ହଠାତ୍ ଏହି ସିନେମା ଆଣିଦେଇଥିଲା ଲୋକଙ୍କ ଭିତରେ। ଓ ପୁଣିଥରେ ଓଡ଼ିଆ ସିନେମା ପାଇଁ ନିଜର ପ୍ରେମ ପ୍ରକୃତରେ ଦେଖିବାକୁ ଗଲେ ଏହା ଏକ ପ୍ରଚେଷ୍ଟା ଥିଲା। ବାବୁସାନ ମହାନ୍ତି ଦ୍ଵାରା ଯେଉଁ ପ୍ରଚେ